ହ୍ୟାଲୋ।
ଝିଅ ଶୋଇନି। ଝିଅ ଶୋଇ ପଡ଼ିଲା।
ହଁ ହଁ ଶୋଇ ପଡିଚି। ଶୋଇଲାଣି ଶୋଇଲାଣି ଜଣେ। ଫୋନ କରିୁଥିଲା ବା ସେତେବେଳେ କଥା ହଉଥିଲି। କଣ କରୁଥିଲେ କି ଏବେ?
ନାଇଁ ମୁଁ ଏବେ ବସିଥିଲି ଏମିତି ଆଉ।
ବର୍ଷା ଆସିଲାଣି।
ଆଉ। ହଁ ଟିକେ ଟିକେ ଆଇଲାଣି। ସବୁବେଳେ ଚାରିଟା ବେଳେ ବର୍ଷା ଉଠଉଛି।
କିନ୍ତୁ ଜୋରେ ହଉନି। ଆମର ଇଆଡେ ହଉଚି କିନ୍ତୁ ଜୋରେ ହଉନି। ଜୋରେ ଘଡଘଡି ମାରୁଛି। ବର୍ଷା ନାଇଁ।
ନା ଆମର କାଲି ଜୋରେ ହେଇଥିଲା। ବେଳେ ବେଳେ ତ ଉଠଉଛି ହଉ ବି ନାହିଁ ବର୍ଷା।
ହଁ ପା ହଁ ହଁ ଏଇଠି ବେଶି ଗରମ ଲାଗୁଛି ସେଥିପାଇଁ।
ଦିନ ସାରା ଗରମ। ବର୍ଷା ହେଲାଠୁ ରାତିରେ ଥଣ୍ଡା। ଚାରିଟା ବେଳେ ବର୍ଷା ପକାଉଛି। କଣ ମନ ଇଛା ଶୀତ, ଗରମ, ବର୍ଷା ଏକା ଗୋଟେ ଦିନରେ ହଉଛି।
ହଁ ହଁ। ସବୁ ଗଛ ଫଛ କାଟି ଦଉଛନ୍ତି ନା।
ଚାରି ତାରିଖରୁ ବର୍ଷ ଖରା ହବ ବୋଲି କମିଥିଲା ଆସିଥିଲା। କମୁତ ବିଲକୁଲ୍ ବି ନାହିଁ।
ନାଇଁ ବଢୁଛି ପଛେ କମୁନି।
ଗଛ ତ ମନ ଇଚ୍ଛା କାଟୁଛନ୍ତି ଲୋକମାନେେ କିଛି ଭାବୁ ବି ନାହାନ୍ତି।
ହଁ ଏବେ ରୋଡ୍ ସାଇଡରେ ଠିଆ ହେବାକୁ ବି ଜାଗା ନାହିଁ। ଖରାରେ ଟିକେ ଛାଇରେ ଠିଆ ହବ ବୋଲି ଯାଗା ନାହିଁ।
ଉଁ ଏସି ସମସ୍ତଙ୍କ ଘରେ ଗାଡି ସମସ୍ତଙ୍କ ଘରେ ତିନି ଚାରିଟା।
ହଁ।
ପଲ୍ୟୁସନ ହଉଛି ହବ।
ଏସି ତ ସମସ୍ତଙ୍କର ଲଗେଇବେ।
ଏସି ପୁଣି ଗୋଟେ ନୁହଁ ତିନି ଚାରିଟା ଲେଖା।
ହଁ ସେଥିପାଇଁ ବେଶି ହଇରାଣ।
ହୁଁ ସବୁ ଆଡୁ ଇଏ।
ହାଲୋ।
ଲାଗୁନି ଆଉ ପାଞ୍ଚ ଦଶ ବର୍ଷ ପରେ ପାଣି ବି ମିଳିବ ସିଏ।
ହଁ ନିଃଶ୍ଵାସ ବି ନେଇ ପାରିବେନି। ପଇସା ଦେଇକରି। ଅକ୍ସିଜେନ ନବା ପଇସା ଦେଇକି।
ହଁ। ଟିକେ ସଫା ମାନେ ଟିକେ ଧ୍ୟାନ ରଖିଲେ ହୁଅନ୍ତା। ତମେ ଯଦି ଗଛ କାଟୁଛ ତମେ ଗଛ ଲଗାଅ ହେଲେ।
ସେ ହଁ ଲଗାନ୍ତ ଯଦି ଭଲ ହୁଅନ୍ତା। ଜାଗା ଅଛି ନା ବହୁତ। ଜାଗା ନ ଥାନ୍ତା ହୁଅନ୍ତା। ଜାଗା ବି ବହୁତ ଅଛି ନା।
ଆ ଯୋଉ ଜାପାନ ଚାଇନା ଆଗରୁ କେତେ ଥିଲା ପ୍ରଦୂଷଣ ତାଙ୍କର ସବୁ ଅକ୍ସିଜେନ୍ ମାସ୍ ଲଗଉଥିଲେ। ଏବେ ପୁରା ସଫା ତାଙ୍କର। ଆମର ତ ବଢି ବଢି ଚାଲିଚି ଦିନକୁ ଦିନ।
ହଁ। ଦିନକୁ ଦିନ ବେଶୀ ଖରାପ ହେଲାଣି। ରେଟ୍ ବି ସବୁ ଦେଖୁନ ଏମିତି ବଢୁଛି ତେଲ ବଢୁଛି ଗ୍ୟାସ ବଢୁଛି ସବୁ ବଢୁଛି।
ବଢୁଛି ହେଇକି ବଢୁଛି। ସରି ଯାଉଛି ଜିନିଷ।
ସୁନା ଦେଖୁନୁ ସୁନା କେତେ ବଢିଲାଣି?
ଯା ହଉ ମତେ ସୁନା ଭଲ ଲାଗେନି ନହେନେ ବହୁତ ଖର୍ଚ୍ଚ ହେଇଥାନ୍ତା ମୋର।
ତେ ବି ସେୟା। ମୋର ମ୍ୟାରେଜ ବେଳେ ଯାହା ଅଣା ହେଇଛି ସବୁ ଥୁଆ ହେଇଛି। ଗୋଟେ ହଁ ସରୁ ଚେଣ୍ଟ ପନ୍ଧଛି ଆଉ ସବୁ ଥୁଆ ହେଇଛି।
ଗରମରେ କଣ ପିନ୍ଧିବ କିଛି ଇଚଛା ହଉନି।
ହଁ।
ବେକରେ କିଛି ଗୋଟେ ପଡିଲେ ଗୋଟେ ମେ ପୋଡା ହବ ମୋର। ତ ମୋର ତ ଡ୍ରେସ ବାଜିକି ପଡୁଛି।
ପିନ୍ଧିକି ଯୁଆଡେ ଯିବ ଡରି ଡରି ଯିବ ଡରି ଡରି ଆସିବ କଣ ପାଇଁ ଶାନ୍ ଥିରେ ଟିକେ ବୁଲି ପାରିବନି କିଏ ଭଡି ଦବ କିଏ କଣ କରିଦବ?
ତାଠୁ ଭଲ ନ ପିନ୍ଧିବୁ ଶାନ୍ତିରେ ଯାଇଙ୍କି ଆସିବୁ।
ହୁଁ। ହ ହ ବର୍ଷା ଟା ହେଇଛି ଯେ ଘଡଘଡି ମାରୁିଛି ଜୋରେ ଯଦି ହେଇଯାନ୍ତା ଟିକେ ଥଣ୍ଡା ଲାଗନ୍ତା।
ସେଇ ଥଣ୍ଡା ଲାଗୁଛି ଗୋଟେ ରାତି ତାପଦିନ ପୁଣି ଯୋଉ କଥା ହଉ ସେଇ କଥା।
ହଁ ହଁ। ଆମର ତ ସକାଳୁ ହେଲା। କଣ କହିଲ?
ଟିକେ ଥଣ୍ଡା ହେଲେ ଭଲ ଲାଗନ୍ତା।
ହଁ। ଆମର ସକାଳୁଆ ନଅଟା ସାଢେ ନଅଟା ବେଳକୁ ରୋଷେଇ ସାର ଦଉଛେ ଏମିତି ଗରମ ହଉଛି ଯେ।
ଆମର ଆଗରୁ ଗୋଟାରେ ସରୁଥିଲେ ଏବେ ଛାଡି ଦଉଛନ୍ତି ଏଗାରଟା ସୁଦ୍ଧା।
ହଁ ଆମର ବି ରାତିରେ ଜଲଦି ସାରି ଦଉଥିଲୁ ସାରିକି ଛାତର ଆମର ପଳେଇବୁ ମାନେ ଜୋରରେ ପବନ ହବ ପୁରା ସମୁଦ୍ର କୂଳ ଭଳିଆ। ଏବେ ଛଟା ଛଟା ସାରିଦବୁ ଛାତକୁ ସିଧା ପଳେଇବୁ। ଏବେ ଆଉ ଯାଇ ହଉନି ପ ପବନ ହଉନି ତ ଆଉ ଯାଇ ହଉନି।
ଆଜି ମୋମି ହେରିକା କଣ ରାତି ପାଇଁ ବି ଡାଇରେକ୍ଟ କରିଦେଇଛନ୍ତି ଖାଇବା
ହଁ ସେମି ସେମି ସତରେ ସେମିତି ଭଲ। ଏବେ ଯାହା ଅବସ୍ଥା ହେଲାଣି ରହିିବନି କିଛି ନହିଁ।
ହୁଁ।
ହୁଁ ହୁଁ। ଆମର ଏବେ ମୁଁ ଆମ ଆମ ଘରକୁ ଯାଇଥିଲି ଯୋଉ ସବୁଦିନ ନଅଟାରୁ ଆଉ ମୋର ମାନେ ଦାଦାସ୍ ବସ୍ ଷ୍ଟାଣ୍ଡ ଆସୁଛନ୍ତି ତ ସବୁଦିନ ସବୁଦିନ ନଟାରୁ ଭାତ ଖାଇଦବୁ। ପଖାଳ ହବ ଖାଇଦଉ ତାପରେ ଦିନ ବେଳେ ଦେଖି ପଖାଳ ନହେଲେ ଗରମ ଖାଇବୁ। ଦିଟା ତିନିଟା ବେଳେ ଯାଇକି ପୁଣି ପଖାଳ ଖାଇଲେ ହଁ ଶାନ୍ତି।
ମୋ ବଉ କହୁଛି ସକାଳ ବେଳେ ଆମ ଘର ଲୋକଙ୍କୁ କହୁଛି କିଛି ଖାଇବାକୁ କରନି। ଚା ଫା ତମେ ପିଇ ଦିଅ ମତେ କିଛି ଖାଇବା ଦରକାର ନାହିଁ ମୋ ପାଇଁ କ୍ଲାସ କ୍ଲାସ୍ କରି କରି ଯାଉଛି।
ହୁଁ ହୁଁ ହୁଁ।
ତାପରେ ଖରା ବେଳେ ଖାଇକି ତାଫ୍ ମତେ ସକାଳେ ଖରା ବେଳେ ନ ହେଲେ ବି ମତେ ସନ୍ଧ୍ୟା ବେଳେ କିନ୍ତୁ ଟିକେ ଖାଇବା ଦରକାର।
ଓ ହଁ। ଆମର ବି ସେଇୟା ମାନେ ଦିନରେ କି ଛି ହୋଉନି। ଯାଇ ଏଗାରଟାବେଳେ ସା ଖାଇଦୋଉଛି ଏଗାରଟା ସାଢେ ଏଗାରଟାବେଳେ ଖାଇଦୋଉଛି।
ମାନେ ସକାଳୁ ଆ ମାନେ ମୋ ହଜବେଣ୍ଡ ପଳଉଛନ୍ତି ମାନେ ଏକାଥରେ ଖାଇକି ପଳଉଛନ୍ତି ଡ଼ିଉଟି ତ ଭାତ ଖାଇ ପଳଉଛନ୍ତି ନା ତ ସମସ୍ତେ ଏକାଥରେ ଖାଇଦଉଛୁ ଆଉ କ ଅନେଇଥିବୁ କି ଆଉ ପୁଣି। ଆଉ ଥରେ ଖାଇବା ପାଇଁ ସବୁ ଗରମ ଥିବ କି ଯାହାବି ଗୋଟେ ଥର ବାସ ଖାଇଦୋଉଛୁ ଏଗାରଟା ସାଢେ ଏଗରଟା ଟାବେଳେ ସାରିଦୋଉଛୁ ସବୁ।
ହଁ ଗରମ ଯୋଉ ହଉଛି କିଛି କରିବାକୁ ଇଚ୍ଛା ହୋଉନି। ଶୋଇବାକୁ ତ ଇଚ୍ଛା ହଉନି ଗରମରେ କିଛି କରିବାକୁ ଇଚ୍ଛା ହୋଉନି ଖାଲି ଚିଡ ଚିଡ଼ ଲାଗୁଛି।
ହଁ। ରାତିରେ ଶୋଇଲା ବେଳକୁ ଲେଟ୍ ହୋଉଛି। ସକ ମାନେ ରାତିରେ ଖାଲି ନିଦ ଝାଳରେ ନିଦ ଭାଙ୍ଗି ଯାଉଛି। ଏସିି ବି ଲଗେଇ ପାରୁନି ମାନେ ହ ଝିଅ ଶୋଉଛି ନା। ତ ବନ୍ଦ କରୁଛୁ ଲଗଉଛୁ ଏମିତି ଅଧଘଣ୍ଟା ଅଧଘଣ୍ଟା ବନ୍ଦ କରୁଛୁ ଅଧଘଣ୍ଟା ଲଗୋଉଛୁ ଏମିତି ହୋଉଛି। ତାକୁ ବି ପ୍ରବଳ ଗରମ। ତା ଦେହସାରା ଘିମିରି ବାହାରିପଡୁଛି।
ମୁଁ ରାତିରେ ପଢିବି ବୋଲି ମୁ ନୁହଁ ମାନେ ବିନା ଏସି ବାଲା ରୁମରେ ରହୁଛି। କାରଣ ମୋ ମୋର ଛୋଟ ରୁମଟା ନା ଏସି ଲାଗିନି ସେଠି।
ଓହୋ ପିଇବେନିକି ଓହୋ।
ତ ମୁଁ ଏଇଠି ରାତି ବାରଟା ଗୋଟେ ଯାଏ ପୁରା ଦିଟା ଯାଏ ଏମତି ବିନା ଏସି ରେ ଫାନ୍‌ ଲଗେଇକି ନା ପଢିବି ତାପରେ ହିଁ ଶୋଇବାକୁ ଯିବି ଏସିରେ।
ଓ ଦିନବେଳେ
ଉଁ ରାତିରେ ରାତି ଦିଟା ତିନିଟାରେ ଯାଇଁ ସୋ ନ ଶୋଇ ମୁଁ ପଢୁଥାଏ ରାତିରେ। ଦିନରେ ଜମା ମୁଁ ପଢି ପାରିବିନି ଯୋଉ ଗରମ ହଉଛି କିଏ ପଢିବ।
ହୁଁ ସତ କଥା। ଆମ ଘରେ ଆମର ଜଏଣ୍ଟ ଫ୍ୟାମିଲି ଛୁଆ ମାନେ ସବୁଦିନ ଗହଳି ହେବ ସବୁଦିନ ମୋ ଖାଇବି ପିଇବି ଯେତେବେଳେ ବି ଏକ୍ଜାମ ହଉ କି ଯେତେବେଳେ ରାତିରେ ପଢିବି। ଭୋଓରୁ ଉଠିକି ମୁଁ ପଢିପାରେନି।
ମୁଁ ତ ଜମା ଭୋରୁ ମୁଁ ପଛେ ରାତି ଚାରିଟା ଯାଏଁ ପଢିବି କିନ୍ତୁ ଚାରିଟାରୁ ଉଠିକ ପଢିପାରିବିନି।
ମୁଁ ବି ମୁଁ ବି ସେୟା ସେମ। ପରୀକ୍ଷା ଥିବ ଚାରିଟା ପାଞ୍ଚଟା ଯା ପଢେଇଛେ ଜମା ଭୋରୁ ଉଠିପାରେନି ଜମା ନିଦ ଭାଙ୍ଗିବନି କି ଉଠିକି ପଢି ପାରିବିନି ଭାଙ୍ଗିଲେବି। ଖୀ ପୁରା ଅନ୍ଧାର କରିଦଉଚି। ହଁ ପବନ ଯୋଉ ବର୍ଷା ନାହିଁ କି ଓହୋ। ଆରମ୍ଭରୁ ତ ଅଛ ଏବେ ଏ ବର୍ଷ ମାନେ ଆର ସତେଇଶି ଅଠେଇଶି ଆଡକୁ ପ୍ଲାନ ଅଛି ଦାର୍ଜିଲିଂ ଯିବାର। କିନ୍ତୁ ଡର ଲାଗୁଚି ଝିଅକୁ ଥଣ୍ଡା ସବୁବେଳେ ଛାଡେନିନା। ଥଣ୍ଡା ହେଲାମାନେ ତାକୁ ଛାଡିବନି। ଖିଆ।
ତାର କଣ ତି ଖାଲି ଥଣ୍ଡା ଅଛି ନା ଆଉ କଣ ଅଛି?
ଥଣ୍ଡା କଫ ତାର। ଟିକେ ଟିକେ ରୁ ହଁ ମେଡିସିନ ସବୁ ନେଇକି ପଳେଇଥିବୁ। ନହେଲେ ହଇରାଣ ହେବି ସେଠି। ଜର ଥଣ୍ଡା ତ ଏବଂ ମେଡିସିନି ନେଇକି ପଳେଇଥିବି।
ଉଁ ମୋର ଏବେ ଗୋଟେ ସାଙ୍ଗ ଯାଇଚି ଦାର୍ଜିଲିଂ, କହୁଚି ଥଣ୍ଡା ହଉଚି ଏଠି ବଢିଆ।
ହମ ଏମର ସତେଇଶି ରେ ଦାର୍ଜିଲିଂ ଯିବାର ଅଛି। ଗ୍ୟାଙ୍ଗଟକ ଯିବାର ଅଛି।
ଯାଅ ହେଲେ ଗରମରୁୁ ଟିକେ ମୁକ୍ତି ମିଳିବ।
ହୁ ହୁ ସିଆଡୁ ଆସିବୁ ଆସିଲା ପରେ ଗରମ ଫୁଣି।
ବର୍ଷା ଦିନ ହେଇଯାଇଥିବ ତ। ଥି ବର୍ଷା ଦିନେ ଏବେ ଗରମ।
ଏ ବର୍ଷା ଦିନେ ବେଶୀ ଗରମ ଲାଗୁଚି, ମାନେ ବର୍ଷା ହଉଚି। କି ଖରା ହେଉଥିବ। ହଁ ଗୁଳି ଗୁଳି ତାପରେ ଏବେ ରଥଯାତ୍ରା ଟାଇମ ନା ଅଣସର ଠାକୁର ଯିବେ ମାନେ ଆହୁରି ଗରମ। ତିରିଶି ଏକ ଏକ ହୁଁ
ହୁଁ ରଜରେ ତ ବହୁତୁ ଗୁଳି ଗୁଳିଆ ହୁଏ।
ହଁ। ରଜରେ ହବ ବର୍ଷା ପାଗ ଯିଅନ୍ତା ଯଦି ଭଲ ହୁଅନ୍ତା ଟିକେ।
ବର୍ଷ ମୁଁ ଯେତିକି ଜାଣିଚି ରଜରେ ମୋର ବହୁତ ଝାଳ ବାହାରେ। ମୁଁ କିଛି କରିପାରେନି ଚିଡି ଚିଡି ହେଇ ବସେ।
ଏଇ ଯୋଉ ନୂଆ ଡ୍ରେସ ପିନ୍ଧିଲେ ତ ବେଶୀ ଝାଳ ଲାଗେ। ବାହାରି ପଡିବ ଇରିଟେଡ ଲାଗିବ ଖାଲି।
ମୁଁ ଫୁଣି ଗୋଟେ କ କପଡା କିଣିଚି। ସେଟା ଫୋଡି ଫାଡି ହେଇଯାଉଚି।
ଉଁ ହୁଁ ଉଁ। ବେଶି ବିରକ୍ତ ଲାଗିବ ହୁଁ ହୁଁ। ଇଚ୍ଛା ହୁଏନି ତ ପିନ୍ଧିବାକୁ।
ଫ୍ଲୁଲୁ ଫ୍ଲୁଲୁ ଡ୍ରେସ କରିଦେଇଚି। ଫ୍ଲୁଲୁ ହାତ ବି।
ଓ ହୋ ବେଶୀ ଗରମ ହେବ ହେ।
କଣ ଭାବିଲି ଭାବିବାର ଥିଲା ଗରମ। ଗୋଟେ ଦିନ ବ୍ଲୁ କରି ଅଛି ଗୋଟେ ଦିନ ପିଙ୍କ ଆଉ ଗୋଟେ ଦିନ ନିଳ କଲର ନେ ସବୁତକ ଫ୍ଲୁଲୁ ହାତ ଉୁଁ।
ଫଟ ଉଠେଇଦବ। ଆଉ ଫୋନଟା କୁ ରଖିଦବ।
ଗୋଡ ଯାଇଏଁ ପୁରା ଫ୍ଲୁଲୁ ମୋର।
ହୁଁ ଫଟ ଉଠେଇକି ହୁଁ ଡ୍ରେସ କାଡିକି ରଖିଦବ।
ମୋର ଆମେ ତ ରଜରେ ପୁରା ଦଶଟାରେ ଉଠୁ ସକାଳୁ ବିଲିକୁଲ ଉଠେନି। ମୁଁ କ କିଛି ଦରକାର ନାହିଁ ମୋର ସେଇଗୁଡା
ଓଁହୋ ଆଉଥରେ ଫୋନ କର କାଟିକି ହେଲା।
ହଁ ହଁ
ହୁଁ